ହାଲୋ ଗୁଡ଼ ଇଭିନିଂ।
ହଁ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା। କଣ ଖବର ଭାଇ? ଆଉ କଣ ଦେଖା ଦର୍ଶନ ତୋମର ନାହିଁ ଭୁଲି ଗଲ ନା କଣ?
ଏଇ ବସୁଛି ଏଠି କାମ ଧାମରେ ଲାଗି ଯାଉଛି। ପାଠ ପଢା ହଉଛି ତା ଦେହରେ କାମ ରହୁଛି। ଆଉ ଘର କାମ ବି ଟିକେ ରହୁଛି। ସବୁ କାମ ହେଇକି ଟାଇମ୍ ଟିକେ ହଉନି।
ବ୍ୟସ୍ତ ହେ ରହିଲେ ବି ଆମ ପାଇଁ ହଁ ତୋମେ ମ-ଆମ ପାଇଁ ବି ଟାଇମ୍ ଦବ ନା। କିଛି ତ ପାଞ୍ଚ ଦଶ ମିନିଟ୍ ଆମକୁ ଟିକେ ଟାଇମ୍ ଦିଅ।
ତୋମେ ତ ବିଜି ରହିଯାଉଛ ଆଉ ତୋମକୁ କଲ୍ କଲେ ତୋମେ ବିଜି ରହିଯାଉଛ। ତୋମେ ଆଉ କଲ୍ କରିବାକୁ ବି ତୋମ ଟାଇମ୍ ହଉନି।
କଣ କରିବେ ମୁଁ ଜାଣିଛି ମୁଁ ଜାଣିଚି ଭାଇ ତୋମେ ମୋ ଉପରେ ବି ରାଗିଚ। ମୁଁ ମୋ ଭୁଲ ସ୍ବୀକାର କରୁଚି। ଆଉ ସେଥିପାଇଁ ମୁଁ ବହୁତ ସ୍ବୀକାର କରୁଚି ମାନେ ସହମତି ଯେ ତୋମ କ ଥାରେ ମୁଁ ହଁ ମୁଁ ଭୁଲ କରିଚି।
ଆଉ କହୁଚ ଯେ ଟାଇମ୍ କଲ୍ ନାହିଁ କଥା ନାହିଁ।
ଆରେ ଭାଇ କୁଅନି ଏବେ ଗୋଟେ ରିସେଣ୍ଟେ ଏ ମାନେ ଏବେ କିଛି ଦିନ ହେଲା ମୁଁ ଗୋଟେ ବିଜନେସ୍ ଆରମ୍ଭ କରିଚି। ବୁଝିଲ, ବିଜନେସ୍ ଟା ନାଁ ହଉଚି ଅ, ନର୍ସରୀ ହେଲା। ନର୍ସରୀରେ ଗଛ ଆଣିକି ପୋତିଚି। ଗ- ଲୋକଙ୍କୁ ଗଛ ବାଣ୍ଟୁଛି।
ହଁ ତ ଏଟା ବିଜନେସ୍ କଣ ହେଲା ତୋମେ ତ ଏଟା ବାଣ୍ଟିଲ ମାନେ ଏଟା ତୋମର ବିଜନେସ୍ ରେ ତ ଯାଉନି ନା।
ଆଏ ତୁଁ ଶୁଣ ସେଟା ଗଛଟା ତ ଲଗେଇଚି ନର୍ସରୀ ଗୋଟେ ଖୋଲ ହଁ ଗଛ ଟା ଲଗେଇଚି। ତାପରେ ପାଖରେ ଗୋଟେ ଫାଷ୍ଟ ଫୁଡ୍ ଦୋକାନ ଟେ ଖୋଲିଛି। ଫାଷ୍ଟଫୁଡ୍ ଦୋକାନରେ ଚିକେନେ ଭୋ -ଉଁ, ପକୋଡା ଆଉ ସେ ଉଁ, ଚିକେନେ ଲଲିପପ ଏଇଗୁଡା ସବୁ ବନଉଚି। ଆଉ କଣ କରିବି ସେଇଥିପାଇଁ ବ୍ୟସ୍ତ ଟିକେ।
ଗରମ ବଢୁଛି ଗ୍ଲୋବାଲ୍ ୱାର୍ମିଙ୍ଗ ହଉଛି ସେଥିପାଇଁ ଯୋଉ ଗଛ ଫଛ ସବୁ ଲଗା ଲଗି କରିବା ପାଇଁ ତୋମକୁ ଆଇଡିଆ କିଉ ଦେଇ କିଏ ଦେଇଚି ନାଇଁ ସେଥିପାଇଁ ଗ
ହଁ ଗଛ ତ ଆମର ଜୀବନ। ଭାଇ ସତ କଥା କହିବି ଗଛ ଆମର ଜୀବନ। ଗଛ ବିନା ଆମେ ବଞ୍ଚି ପାରିବାନି। ତୋମେ କଣ ମୁଁ କଣ ଦୁନିଆ ଟା ସାରା ଲୋକ ବଞ୍ଚି ପାରିବନି। ତ ତୋମେ ଅଛ ଗଛ ପାଇଁ। ମୁଁ ବି ଅଛି ଗଛ ପାଇଁ।
ହଁ ଆଚ୍ଛା ଗଛ ପାଇଁ ଆମେ ଅଛୁ ଆଉ ହୁଁ, ଠିକ କଥା ନିଃଶ୍ୱାସ ପ୍ରଶ୍ବାସ ନଉଚେ ଗଛ ଅମ୍ଳଜାନ ଦଉଛି।
ବାସ୍ ସେଇ।
ତୋମେ କୋଉ ଗଛ ବାଣ୍ଟୁଛ ନଡିଆ ଗଛ ନା ନଡ଼ିଆ ଗଛ ନା, କଦଳୀ ଗଛ ନା, ଆମ୍ବ ଗଛ ନା, କୋଉ ଗଛ ତୋମେ ବାଣ୍ଟୁଚ ଏବେ?
ଆମେ ଗଛ କଦଳୀ ଗଛ ନଡ଼ିଆ ଗଛ ଅଁ ଆମର ଫୁଲ ଗଛ ମନ୍ଦାର ଗ ଛ ଗୋଲାପ ଗଛ, ଧଳା ଗୋଲାପ, କଳା ଗୋଲାପ
ସେ ସବୁରେ ସେ ସବୁରେ ଆମର ଅବଦାନ ବେଶୀ ଆସେନି ଆମର ଯଦି ଆମର ଗୋଟେ ହ
ଶୁଣନ୍ତୁ ଶୁଣନ୍ତେ ଆରେ ଭାଇ ଶୁଣ ଶୁ ବିଶ୍ଵାସ କରିବନି ମୁଁ ଯୋଉ ଗ ଗଛ ଲଗେଇଛି ମାନେ ଲୋକଙ୍କୁ ବାଣ୍ଟୁଛି ସେଥିପାଇଁ ମୋର ଟିକେ ଦୁଃଖ ନାହିଁ ମାଗଣରେ ଯଦି ବି ଆସିବ ନେଇପାରିବ ମୁଁ ପଇସା ଟଙ୍କ ଙ୍କାଟେ ନେବିନି କାହିଁକି ନା ମୋ ହୃଦୟ ଭାରି ବଡ।
ଆଉ ତମେ ଯୋଉ କହିଲେ ଏଇ ଖିନା ଯୋଉ ଗମ୍ବୁ ଗୋଲାପ ଗଛ, ତରାଟ ଗଛ ଏଇ ସବୁ କହିଲ ଏଇ ସବୁ ଗଛରେ କଣ ହବ କିଛି ହବନି ଏଇ ସବୁ ଗଛରେ। ଏସବୁ ଗଛ ତ ଶୋ ପାଇଁ। ସେ ସବୁରେ କିଛି ହବନି ଯଦି ଲଗେଇବ ବଡ ଗଛ ଗୋଟେ ଲଗେଇବ।
ଛୋଟ ସାପର ବଡ଼ ବିଷ। ବେଶି ବିଷ। କ୍ଷମା କରିବ ଯଦି ମୋର କହିବାରେ ଟିକେ କିଛି ଭୁଲ ତ୍ରୁଟି ରହିଯାଉଛି ଆଉ ସେଥ
ତାହେଲେ ତମେ କଣ କହୁଛ, ନିଜକୁ ନିଜେ ତମେ ନିଜକୁ କହୁଛ ତମେ ଛୋଟ ସାପ ତମର ଅଧିକା ବିଷ କହୁଛ ନା।
ସିଏ ଆମକୁ ନିଶ୍ୱାସ ପ୍ରଶ୍ଵାସ ନବାରେ ସାହାଯ୍ୟ କରିବ ହେଲା। ଦୁନିଆକୁ ଆଲୋକି କାପାସିଟି ତା ଭିତରେ ଅଛି। ଆଉ ତମେ କଣ କହୁଛ ଖାଲି ବଡ ଗଛ ବଡ ଗଛ କଣ ସବୁବେଳେ ଆଲୋକିତ କରିପାରିବ?
ଗୋଟେ ଦେଖ ବଡ ଗଛ ଆମର ଦେଖ ବର ଗୋଟେ ହଉଛି ବର ଗଛ ଆଉ ଗୋଟେ ହଉଚି ପିପଲ ଗଛ ଗୋଟେ ଓସ୍ତ ଗଛ ସେଥିରେ ଆମକୁ ଅ ଅଧିକ ଅମ୍ଳଜାନ ମିଳେ ଲୋକମାନେ ଯୋଉ ଅଧିକା ନିଶ୍ୱାସ ପ୍ରଶ୍ୱାସ ସେଥିପାଇଁ ନିଅନ୍ତି ଆମର ଛୋଟ ଛୋଟ ଗଛ ରହିଲା ଯୋଉ ତରାଟ ଗଛ ଗୋଲାପ ଗଛ ଯୋଉ ସବୁ ରହିଲା ସେଥ
ହଁ ସେଇ କଥା ହିଁ କହୁଛି ଆମେ ସେଇ ଗଛ ଲଗେଇବା ଦରକାର। ତମେ ସ ଭାଇ ଠିକ କଥା କହିଛ ଏଇ ଆମର ବରଗ ଗଛ ସେଇ ଓସ୍ତ ଗଛ ଲଗେଇବା ଦରକାର ଯାହା ଫଳରେ ବାଟୋଇମାନେ ଆସିକି ତା ସେ ଗ ଛ ତଳେ ବସି ପାରିବେ ଖରା ଦିନେ। ଆମେ ଯଦି ଅଲଗା ଦିନରେ ବସିବା ତ ସେଟା ଆମେ ବର୍ଷ ଦିନେ ଯଦି ଚାହିଁବେ ସେ ଗଛ ତଳେ ରହିଲେ ଆମୁକୁ ବର୍ଷାରୁ ସେଠି ଅ ରକ୍ଷା କରିବ, ଯଦି ଶୀତ ଦିନେ ଚାହିଁବା ତାହେନେ ଗଛ ତଳେ ଆମେ
ବର୍ଷା ଦିନେ କିଛି ହବନି ବର୍ଷା ଦିନେ ସେ ବର୍ଷା ଦିନେ ତ ସେ ଗଛ ରକ୍ଷା କରିପାରିବନି। କାହିଁକିନା ମୁଁ ଗୋଟେ ଜାଗାକୁ ଯାଇଥିଲି ଏମିତି ବର୍ଷା ବହୁତ ଜୋର୍ ରେ ହଉଥିଲା ସେ ବଡ଼ ବଡ ଗଛ ତଳେ ଠିଆ ହେଇଥିଲି ହେଲେ ବର୍ଷା ହେଲେ ଅଧିକ ଭିଜିଗଲି ବାହାରେ ଏତେ ଜୋର୍ ରେ ବର୍ଷା ହଉଥିଲା ଯେ ସେଦିନ ଭିଜିଗଲି ସେ ଗଛ ମୂଳେ ଠିଆ ହେଇଥିଲି ମୁଁ ଅଧିକା ଭିଜିଗଲି।
ଆଚ୍ଛା ଭାଇ ତମ ପାଇଁ ସେଇଆ ହେଇଥାଇପାରେ ମତେ ତ ସେମିତି କିଛି କେବେ ମୁଁ ଅନୁଭବ କରିନି ସେ ସେଥିପାଇଁ ମୁଁ ଏଇ କଥାଟେ କହିଲି ଯଦି ଆପଣ ଓ ଅନୁଭବ କରିଛନ୍ତି, ସେଇଟା ବହୁତ ଭଲ କଥା ଭଲ ଗୋଟେ ଜିନିଷ କହିଲ। ଦ ଆଗକୁ ମୁଁ ଯେତେବେଳେ ବଡ ଗଛ ଦେଖିବି ବର୍ଷ ର୍ଷା ଦିନରେ ତାହେଲେ ମୁଁ ସେ ଗଛ ତଳେ ରହିବି ନାହିଁ ଭାବିଦେଇଛି।
ଆଛା ଆଚ୍ଛା ଆଉ ଯୋଉ ତମର ଯୋଉ ଫାଷ୍ଟ ଫୁଡୁ ଫାଷ୍ଟଫୁଡ ଫାଷ୍ଟଫୁଡ ଦୋକାନଟା ତମେ ଯୋଉ କରିଛ, ଏବେ ଫାଷ୍ଟଫୁଡ୍ ଦୋକାନଟା କେତେ ଦିନ ହେଲାଣି କଲଣି ଆଜି କ ମାନେ ଏବେ ତମେ ଷ୍ଟାଟିଙ୍ଗ କ
ପନ୍ଦର ଦିନି ଭାଇ ହେଇଛି ପନ୍ଦର ଦିନି। ତା ଦେହରୁ ମୁଁ ଯେତିକି ବିକ୍ରି କରୁଛି।
ଆଚ୍ଛା ମତେ ସେଇଟା ଗୋଟେ ଆଇଡିଆ ଦିଅ ମୁଁ ବି ଗୋଟେ କରିବା ପାଇଁ ଚାହୁଁଛି। ଆଉ ମୁଁ ବି ଗୋଟେ ଚାହୁଁଛି ସେଇଭଳିଆ ଗୋଟେ ମାନେ ଫାଷ୍ଟ ଫୁଡ଼ ଦୋକାନଟେ କରି ତା ଦେହରେ ବିରିୟାନ ରଖିବି ଆଉ ସବୁ ଚାଓମିନ୍ ହଉ ଆମ
ବହୁତ ବଢ଼ିଆ ହବ ବହୁତ ବଢ଼ିଆ ହବ ରଖିବା ଦରକାର। ଭାଇ ରଖିବା ଦରକାର ତମେ ବୁଝିପାରିବନି ସେଟା କେତେ ଲାଭ ଦବ ହେଲା ଚିକେନ ଭାଇ ଆଣିବ ପାଞ୍ଚ କେଜି ଚିକେନ ଆଣିବ। ଞ୍ଚ ବେଶୀ ନାଇଁ ପାଞ୍ଚ କେଜି ଚିକେନ ଆଣିବ ହେଲା। ପଚାଶ ପ୍ଲେଟ କରିକି ବିକିବ। ସାତ କେଜି ଆଣ କିଛି ଅସୁବିଧା ନାଇଁ। ସତୁରି ପ୍ଲେଟ କରି ବିକିବ କଣ ଅସୁବିଧା ସେଠି ଅ ଅଛି। ଆଣ କିଛି ଅସୁବିଧା ନାହିଁ। ତମ ଭାଇ ତମ ବେପାର ଉପରେ ନିର୍ଭର କରେ। କେମିତି ତମେ ବେପାର କରିବ ଯଦି ସତରେ ତମେ ବେପାରୀ ହେଇଥିବ କେ ବିଭିନ୍ନ ପ୍ରକାର ବେପାର କରିକି ବିଭିନ୍ନ ଇନକମ କରିପାରିବ। ଯଦି ବେପାରୀ ଠିକ ନ ହେଇଥିବ ଭାଇ କିଛି କରିପାରିବନି। ଏଇଟା ସତ କଥା। ଗ ମୁଁ ମୁଁ ଏବେ ଯୋଉ ବିଜ୍ ନେସ ଟା ଆରମ୍ଭ କରିଛି ତା ସାଇଡ୍ ରେ ଚା ଦୋକାନ ଦେମି ବୋଲି ଭାବିଛି।
ଆଛା।
କାହିଁକି କୁହ, କାରଣ ମୁଁ ଏବେ ଯୋଉ ଦୋକାନଟି କରିଛି। ଚା ଦୋକାନ ଟି ଦେଲେ
କଣ ଲାଭ ହବ। ଯିଏ ଚାହିଁବ ଚା ବି ପିଇ ପାରିବ। ଯିଏ ଚାହିଁବ ଚିକେନ୍ ବି ଖାଇ ପାରିବ। କିଛି ଅସୁବିଧା ନାହିଁ। ଚା ରେ ଟିକେ ଖାଲି ଗୋଲମରିଚ ମାରିକି କ୍ଷୀର ଚା ରେ ଦେଇଦବୁ ଉଁ ଘନ ଘନ ଲୋକ ଆସିବେ।
ଖୀର ଚା ରେ ଗୋଲମରିଚ ମାରିଦବ ତମର ଘନ ଘନ ଲୋକ ଆସିବେ।
ଘନ ଘନ ଲୋକ ଆସିବେ କିଛି ଅସୁବିଧା ହବନି। ତା ସାଙ୍ଗରେ ଯଦି ତମେ ପାଇବ, ଗୁଜୁରାତି ଟିକେ ଅଦା ଟିକେ ମିଶେଇ ଦେଇକି ଫେଣ୍ଟି ଦେଇକି ଦେଇଦବ ଲୋକଙ୍କୁ ହଁ ହଁ ତା ସାଙ୍ଗରେ ଗୋଟେ କଥା। ଚା ଟା ଦବ ଦବ ତା ଚା ଟା ଦବା ପୂର୍ବରୁ ଲୋକଙ୍କୁ ପାଣି ଦବ।
ଆଚ୍ଛା।
ପାଣି ଟା ପିଇଲେ ଆଗରୁ ଯା ପାଣି ଟା କାଁଇଁ କାହିଁକି ଦିଆହବ ନା ଗ୍ୟାସ୍ ହେଇଯିବ। ଯଦି ସେମାନେ ଖାଲି ଚା ଖାଲି ପେଟରେ ପିଉଛନ୍ତି। ହଁ କୁହନ୍ତୁ କୁହନ୍ତୁ ମୁଁ ଜାଣିବା ଦରକାର।
ପାଣି ପିଇବାର ସେ ଆଉ ଗୋଟେ ରିଜନ ବି ହଉଛି, ଗ୍ୟାସ ଖାଲି ନୁହେଁ। ହେଲା ସେଟା କିଛି ମାନେ ଗରମ ଜିନିଷଟା ଯିବା ପୂର୍ବରୁ ଥଣ୍ଡା ଜିନିଷଟା ପହଞ୍ଚିଦେଲେ ଆମର ବଡ଼ିର ଯଉଁ ଇମ୍ୟୁନିଟି ସି ଷ୍ଟମ୍ ଟା ସେମାନେ ହେଇଯାଆନ୍ତି ଯେ। ହଁ ତ ଆମର ବଡି ପାର୍ଟ ଯେତିକ ବି ସବୁ ଅଛି। ଟା ସବୁ ମାନେ ସତର୍କ ହେଇଯାନନ୍ତେ ଯେ ଗୋଟେ ଏମିତି ଜିନିଷ ଆସୁଛି ଯଉଁଟା କି ଆମ ଉପରେ କିଛି ଇଫେକ୍ଟ ପକେଇବନି ତ ସେଟା ଥଣ୍ଡା ଆମର ବରଫ ବି
ବହୁତ ଭଲ। ବହୁତ ଭଲ କଥା ଟେ ପଦେ କହିଛ ମୁଁ ବହୁତ ଖୁସି।
ଆଚ୍ଛା ଭାଇ ଉଁ କେବେ ଗୋଟେ ଚାଲ ବୁଲାବୁଲି କରିବା କଣ ଆଉ ଘରେ ତ ଖାଲି ବସିଚ। କାମ କରୁଚ।
ବର୍ଷା ଦିନ ବର୍ଷା ଦିନ ଆରମ୍ଭ ହେଇଗଲା ଯେ ତିନି ଦିନ ହେଲାଣି ବର୍ଷା ହଉଛି ଆଜି ଗୋଟେ ଦିନ ଏମିତି ବର୍ଷା ହେଉଛି ଯେ ମାନେ ବର୍ଷା ଛାଡ଼ିବାର ନାଁ ନଉନି ବାହାରୁକୁ ବି ଟିକେ ବାହାରି ହଉ। ବର୍ଷା ବାହାରିଲେ ପୁଣି ସରିଲେ ପୁଣି।
କିଛି ଅସୁବିଧା ନାହିଁ ବର୍ଷା ଯଦି ହଉଛି ହଉଥାଉ କିଛି ଅସୁବିଧା ନାହିଁ। ବର୍ଷା ହେଲେ କଣ ଆମେ ବାହାରକୁ ଯାଇପାରିବାନି ଛତା ଧରିବା ଯିବା। ଛତା ଆମ ପାଖରେ ଅଛି ଆ ଭାଇ ଆଉ ଗୋଟେ କଥା ଇଏ ପ ପକୁଡି ବେପାର ଟା କଲେ ଯଦି କେ-କେମିତି ହୁଅନ୍ତା ଏ ବର୍ଷା ଦିନେ?
ଦେଖ ପକୁଡି ବେପାର ତ ଯୋଉଭଳିଆ ଲାଭ ଯେ କୋଉଥିରେ ନାହିଁ। ପକୁଡି ରେ ବେଶୀ ତ ଆମର କିଛି ଖର୍ଚ୍ଚ ହବନି। ଖାଲି ଆଳୁ ଟିକେ ଆଣିବ ବେ
ଅଧ କିଲେ ବେସନରେ କେତେ ପକୁଡି ହବ ଭାଇ କହିଲ?
ଅଧ କିଲେ ବେସନରେ ନିହାତି ତମେ ଯଦି ଓଜନ କରିକି ତମ ଏବେ ତ ପ୍ରାୟ ପକୁଡ଼ି ଓଜନ କରିକି। ଆମର ଅନୁମାନ ଗୋଟେ ଥାଏ ଗୋଟେ ଓଜନ କରିଥାଏ ଓଜନ କଲେ ଶହେ ଗ୍ରାମ ଯଦି। ତମର ଓଜନ ହବ୍। ତାପରେ ଆଳୁ ଆମର ପଡ଼ିବ ଧର କିଲେ ଆଳୁରେ ଆମର ବେସନ ସେଠୀ ଗୁଳା ହବ। କେତେ ନିହାତି ଏ ସେଇ ଦେଢ଼ କିଲେ ଭଳିଆ ବେସନ ଗୋଳେଇବ ହେ ସେଇ କିଲେ ବେସନରେ ହେଇଯିବ ଆଉ ଜୋ ଯଉ ମାନେ। କିଲେ ଆଳୁ ରେ କିଲେ ବେସନ କରିବ ତାହେଲେ ପକୁଡ଼ି ଟାର ଅ ଷ୍ଟ୍ରେକ୍ଚରଟା। ଷ୍ଟ୍ରେକ୍ଚରଟା ଭଲ ହବ ହେଲା ତ ଆଉ ଯଦି ପାଣିଆ କରିଦବ ତାହା
ପକେଇଆ ତ।
ପକୁଡ଼ୀରେ ଅଦା ପଡ଼ିବ ଭୂଷଙ୍ଗ ପତ୍ର ପଡ଼ିବ କଞ୍ଚାଲଙ୍କା ପଡ଼ିବ। ଆଉ। ହଁ ଆଉ ହଉଛି ଆମର ଆମ୍ବ କଷିଆ ଅଦା ଗୋଟେ ଟିକେ ପଡ଼ିବ ଭେଶୁଆଁ ପତ୍ର, ପିଆଜ, ଆଳୁ। ଏସବୁ ପକେଇ ଗୋଳେଇକି ତାକୁ କଣ କରିବ ନା ଶୁଖିଲା କାଠୁଆ କାଠୁଆ କରି ଛାଣିବ। ହେଲା କାଠୁଆ କାଠୁଆ କରି ଛାଣିବ ସେ ପକୁଡ଼ିର ଟେଷ୍ଟଟା ବଢିଆ ହବ୍। ଆଉ ମୁଁ ତା ସାଇଡ ରେ ପ ତ ଚା ଟେ ରଖିବ ଚା ପକୁଡି ତ ବର୍ଷା ଦିନ ଆଇଲା ଲୋକ ଚା ପକୁଡି ବେଶୀ ଖାଇବେ ଆଉ କି ସେ ଖାଇବେ ନା କଷା ଟିକେ କରିଦବ ଛୋଟ ପିଲାମାନେ ସେଇ ପକୁଡ଼ି କଷା ଟିକେ ସନ୍ଧ୍ୟାବେଳେ ଖାଇବେ।
ହଁ ନିହାତି ନିହାତି ଖାଇବା ଦରକାର। ତାପରେ ଗୋଟେ କଥା କାହିଁକି ମୁଁ ତମକୁ ପଚାରିଲି ପକୁଡି ଟା କେମିତି ହୁଏ କାହିଁ ଜାଣିଛ?
କାହିଁକି ନା ମୁଁ ଭଲ ପକୁଡି କରେ ତମେ ସେ ଖାଇଛ ମୋ ପାଖରୁ ତ ସେଟା ଜାଣିଛ ବୋଲି ଟେଷ୍ଟ ସେଥିପାଇଁ ମତେ ପଚାରିଲ କାହିଁକିନା ମୁଁ ହଉଚି ପକୁଡିରେ ଏକ୍ସପର୍ଟ ହେଲା ପ ପକୁଡି, ବରା ଏସବୁ ବନେଇବାର ମୁଁ ହଉଚି ଏକ୍ସ
ବହୁତ ବଢିଆ ବହୁତ ବଢିଆ ଯାହା ମୁଁ ସେଇଠୀ କଥାଟା ହିଁ। କହିବାକୁ ଚାହୁଁଥିଲି ପକୁଡି ନୁହେଁ ତମେ ଚିକେନ ପକୋଡା ଟା ବି ଏକ୍ସଲେଣ୍ଟ ବ
ହୁଁ ଚିକେନ ମୁଁ ଚିକେନ ପକୋଡା ଥରେ ବନେଇଥିଲି ତମେ ଖାଇଥିଲ ତମେ ଭାବୁଥିବ ହଁ। ତମେ ତ ଝୁରୁ ଥିବ ସେ ଚିକେନ ପକୋଡା ଟା ଖାଇକି ଆଉ।
ମୁଁ ଝୁରୁଛି ମାନେ ମତେ ବେଳେ ବେଳେ ମତେ ଯେତେବେଳେ ବି ବାର ପଡୁଛି ଶୁକ୍ରବାର, ବୁଧବାରେ। ହଁ ଶୁକ୍ରବାର, ବୁଧବାର ହେଲେ ମୋର ଭାରି ମନେ ପଡେ ଠିକ ସନ୍ଧ୍ୟା ବେଳେ। ଯଦି ଚ ଚିକେନ ପକୋଡା ଟିକେ ମିଳନ୍ତା ତାହେଲେ ମୁଁ ଖାଇଦିଅନ୍ତି ତମର ହାତରୁ ତ ତି କିଛି ଅସୁବିଧା ନାହିଁ ମୁଁ କହିବାର ମୁଖ୍ୟ କାରଣ ହଉ
ସେଇଟା ତମ ଭାଗ୍ୟରେ ନାଇଁ ତମେ ଖାଇବା ପାଇଁ ତମ ଭାଗ୍ୟରେ ନାହିଁ ଆଉ ତମେ କେମିତି ଖାଇବ?
ଭାଗ୍ୟର ଅଛି ଭାଗ୍ୟରେ କିଛି ନାହିଁ ବୋଲି ନାହିଁ ଦୁନିଆ ଏ ଭାଗ୍ୟର କିଛି ନାହିଁ ବୋଲି ଭାଗ୍ୟ ସବୁବେଳେ ଅଛି କିନ୍ତୁ ଭଗବାନ ଆଶୀର୍ବାଦ କଲେ ହେଲା। ଭାଗ୍ୟ ସବୁବେଳେ ଅଛି କିନ୍ତୁ ଭଗବାନ ଆଶୀର୍ବାଦ କଲେ। ଆଉ ପକୁଡି ଯଦି ବନା ହେଇଛି ଆମ ଆଡେ କେମି ଏମିତି ବି କରିକି ପଠାଅ ଯେମିତି କି ଏ ବ-ବର୍ଷା ଋତୁକୁ ମୁଁ ଏଞ୍ଜୋୟ କରିପାରିବି। ପଠାଅ ପଠାଅ। ମୋ ପାଇଁ ପଠାଅ। ନିହାତି ପଠାଅ। ମୁଁ ଖାଇକି, ବି ମୁଁ ନିଜେକୁ ଅ ମାନେ ଟିକେ ଏଞଜୟ କରିବାକୁ ଚାହୁଁଛି। ଏତେ ସୁନ୍ଦର ପାଗକୁ। ମୁଁ ଅନୁଭବ କରିବାକୁ ଚାହୁଁଛି। ବର୍ଷା, ବର୍ଷା ସକାଳୁ ହଉ ଚି, ମୁଁ ଆଠଟାରେ ଉଠିଲି। କେବଳ ଏ ବର୍ଷା ପାଇଁ। କାହିଁକି ନା ବର୍ଷା ହେଲେ, ମୋର ତ ନିଦ ଭାଙ୍ଗେନି। ଆଉ ମୁଁ କ ଛାତ ଉପରେ ବୁଲୁଛି। ଆଉ କଣ କରିବି?
କଣ ରେନୀ କୋଟ୍ ପନ୍ଧି ବୁଲୁଚ ଛାତ ଉପରେ ନା କଣ? ପୁଣି ତ ବର୍ଷା ହେଉଛି, ଛାତ ଉପରେ ବୁଲୁଛ କେମିତି? ରେନୀ କୋଟ୍ ପିନ୍ଧିକି?
ନାଇଁ ଭାଇ ଛାଡିଛିରେ ବିଜୁଳି ଚିକ୍ ଚିକ୍ ମାରୁଚି ଉପରେ, ଭଲ ଲାଗୁଛି। ଆଉ ଯହ୍ନ ତ ଆସିନାହାନ୍ତି ଆଜି। ହଉ ନ ଆସିଲେ ନାଇଁ। ଏଇ ଅନ୍ଧାର ରାତିରେ ବୁଲି
ହଉ। ହଉ ଚାଲ। ହଉ ଯା ସୁଅ। ମୁଁ ତମକୁ କାଲି କ- କଲ କାଲି କଥା ହବା ଆଉ।
ହଁ କ ଯିବ ତ ନିଶ୍ଚିନ୍ତ। ଆଉ ଯିବନି ନା, ମୁଁ ଆଉ ତମକୁ ବାନ୍ଧିକି ରଖିବି, କି ସମୟ ହେଇଗଲା ତମେ ଖାଇବ। ମୁଁ ଖାଇବି ତ ଆମକୁ ତ ଯିବାକୁ ପଡିବ ନା? ହଉ ତମେ ଯାଅ ଖାଇବ। ମୁଁ ଯାଉଛି ଖାଇବି। ପୁଣି ଭେଟ ହବ। ଏଇ ସମୟରେ, ଏଇ ଟାଇମ୍ ରେ